ହାଲୋ।
ହଁ କୁଅ?
କଣ କରୁଚ?
ଏମତି ବସିଥିଲି ତମେ?
ମୁଁ ଏଇ ବସିଚି ଆଉ ତମ ଦେହ ଭଲ ଅଛି ନା?
ହଁ ସେମିତି ଠିକ୍ ଠାକ୍ ଅଛି ଆଉ ତମର?
ହଁ ମୁଁ ଏବି ସେମିତି ଠିକ୍ ଠାକ୍ ଅଛି ଆଉ କାରଣ କପାଇଁ ପଚା କଣ ପାଇଁ ପଚାରିଲି କହିଲ କାରଣ ସ୍ଵାସ୍ଥ୍ୟଟା ହଉଚି ଗୋଟେ ମାନେ ବହୁତ୍ ଜରୁରୀ ଜିନିଷ ଆମ ପାଇଁ।
କହିଲ ଠିକ୍ କହିଲ।
ହଁ କାରଣ ସ୍ୱାସ୍ଥ୍ୟ, ଶରୀର, ମନ ଆଉ ମାନେ ସାମାଜିକ ଜୀବନର ସମ୍ପୂର୍ଣ୍ଣ ବ୍ୟ ଅବସ୍ଥା କହିଦେଲେ ମାନେ ସୁସ୍ଥ ଅବସ୍ଥା କହିଲେ ଚଳିବ କାରଣ ଯଦି ଆମ ଶରୀର ଠିକ୍ ନଥିବ ମନ ଠିକ୍ ରହିବନି ଆମ ସାମାଜିକ ଅଁ ଲୋକମାନେବି ଯୋଉମାନେ ଅଛନ୍ତି ସେମାନେବି ଆମ କଥାରେ ମନଦୁଃଖ କରିବେକି ଆଦେହଟା ଭଲ ନାହିଁକି ଆମେ ତାଙ୍କ କୁ ଭଲସେ ସମୟ ଦେଇ ପାରିବାନି ଆମେ ତାଙ୍କ ସହିତ ଠିକ୍ ସେ କଥା ହେଇପାରିବାନି ମାନେ କେବଳ ରୋଗ ନ ଥିବାକୁ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି କୁହାଯାଏନା ମାନେ ଆମର ଶାରୀରିକ, ମାନସିକ ଆଉ ସାମାଜିକ ତିନିଟି ଯାକ୍ ହଁ ସୁ ସୁସ୍ଥ ରହିଲେ ହିଁ ଆମକୁ ସେଇଟାକୁ ସ୍ବାସ୍ଥ୍ୟରେ ସେଟା ପ, ଗଣି ତ ହବ ମାନେ ସ, ହଁ। ସବୁ ସ୍ଵାସ୍ଥ୍ୟ ଶିକ୍ଷା ସ୍ବାସ୍ଥ୍ୟ ସବୁଥିରେ ରହିବାକୁ ପଡ଼ିବ।
ଆଚ୍ଛା ତମେ ଯୋଉ କଥା କହିଲ ତାର ଟୋଟାଲ ଗୋଟେ ଉପରେ କହିବାକୁ ଗଲେ ଉତ୍ତମ ସ୍ୱାସ୍ ନାଇଁ ମାନେ ତକଣକି ତମ ଯଦି ଏତେ ମାନେ ଭଲ କଥା କହିଲ ଗୋଟେ ମୁଁ ତାକୁ ଇଏ କରିବି କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱ କଣ ମାନେ ଆମ ଶରୀର ଭିତରେ ଉତ୍ତମ ସ୍ୱାସ୍ଥ୍ୟର ଗୁରୁ ତ କଣ?
ଦେଖା ଉ ଉତ୍ତମ ସ୍ୱାସ୍ଥ୍ୟ ହଉଛି ସବୁଠାରୁ ଗୋଟେ ଭଲ ସମ୍ପଦ ମାନେ ଭଲ ସ୍ୱାସ୍ଥ୍ୟ ଥିଲେ ଆମେ ନିଜ କାମ ଠିକସେ କରିପାରୁ ପାଠ ପଢାରେ ମନ ଦେଇପାରୁ। ସୁଖୀ ଜୀବନ ବିତେଇ ପାରୁ, କିନ୍ତୁ ସ୍ଵାସ୍ଥ୍ୟ ଖରାପ ହେଲେ ଜୀ ଜୀବନ ର ଉନ୍ନତିରେ ବାଧାପାପ୍ତ ହୁଏ, କେମିତି ତଦ୍ଵାରା ଯଦି ଆମେ ଭଲ ସ୍ଵାସ୍ଥ୍ୟ ଥିବା ଆମର ଆମର ଗୋଟେ ଦିନମାନ ଯେତିକି ଆମର ଦିନଚର୍ଯ୍ୟା ଛି ଆମର ନିତ୍ୟକର୍ମ ଅଛି ସବୁ କରିବାକୁ ଆମକୁ କଣ ଠିକସେ ସମୟ ମିଳିବ। ଆମେ ଠିକସେ ସବୁ କାମ କରିପାରିବା। କିନ୍ତୁ ପାଠ ପଢାରେ ମନ ଦେଇପାରିବା, ଖେଳରେ ମନ ଦେଇ ପାରିବା। ଆମ ଜୀବନ ଟା ଗୋଟେ ସୁ ଖରେ ଯିବ, କିନ୍ତୁ ଯେତେବେଳେ ଆମ ଦେହଟା ଖରାପ ହେଇଯିବ ସେତେବେଳେ ଆମର ଉନ୍ନତିରେ ବାଧାପ୍ରାପ୍ତ ଆସିବ। ଆମେ ଠିକ୍ ସେ କିଛି କାମ କରିପାରିବାନି। ଆମର ପଇସା ବି ଅଧିକ ଖର୍ଚ୍ଚ ହବ, ଯୋଉଥିରେ କି ଆମ ଘରର ଉନ୍ନତି ହୋଇପାରିବନି। ଏମିତି ସବୁ ଅସୁ ସୁବିଧା ସବୁ ଦେଖାଯିବ। ଆଉ ତାପରେ ଜାଣିଛ ଖାଦ୍ୟରେ ବି ଏ ଶୁଣ ଖାଦ୍ୟର ବି ଗୋଟେ ଭୂମିକା ରହିଛି ସ୍ୱାସ୍ଥ୍ୟରେ, ଯଦି ଆମେ ଭଲ ଖାଦ୍ୟ ଖାଇବା ତାହେଲେ ଆମ ଦେହ ସ୍ୱାସ୍ଥ୍ୟ ଭଲ ରହିବ। ଯଦି ଆମେ ଖରାପ ଖାଦ୍ୟ ଖାଇବା ତାହେଲେ ଆମ ସ୍ୱାସ୍ଥ୍ୟଟା ଖରାପ ରହିବ। ତୋମେ ଜାଣିଛ କି ସନ୍ତୁଳିତ ଖାଦ୍ୟ କଣ?
ହଁ ଦେଖ, ତୋମେ ଯୋଉ ଉତ୍ତମ ସ୍ୱାସ୍ଥ୍ୟ କହିଲ ସ୍ୱାସ୍ଥ୍ୟ ଟା କଣ କହିଲ? ତା ପଛରେ ଗୋଟିଏ କଥା ହଉଛି ସ-ଖାଇବା ଉପରେ ନିର୍ଭର କରେ ତାକୁ। ମାନେ ତା ଖାଇବାଟା କଣ କଣ ନାଇ ତାକୁ ନେଇକି ହିଁ ଆମ ଶରୀର ଟା ଗଢା ହୋଇଥାଏ। ଯେଉଁ ଖାଦ୍ୟରେ ଶ-ମାନେ ଶରୀଡ ପାଇଁ ଆବଶ୍ୟ କ ସମସ୍ତ ପୋଷକ ତତ୍ଥ ଯଥା ଶର୍କରା ପ୍ରୋଟିନ୍, ଚର୍ବି, ଭିଟାମିନ୍ ଖଣିଜ ଲବଣ ଓ ଜଳ ଠିକ ପରିମାଣ ଥାଏ ତାହାକୁ ସନ୍ତୁଳିତ ଖାଦ୍ୟ କୁହାଯାଏ। ଆର ଅର୍ଥ କଣ କଣ କହିବି କି? ଦେଖ ଆମେ ସବୁ ବାହାର ଜିନିଷ ଏବେ ସବୁ ପ୍ରାୟ ଖାଉଛନ୍ତି। ଖାଉଛନ୍ତି, ତା ଦେହରେ କଣ ଏତେ ପ୍ରୋଟିନ୍ ଏତେ ଭିଟାମିନ୍ ତା ଦେହରେ ନଥାଏ। କିନ୍ତୁ ଆମେ ଯଦି ଖାଇବା ଫଳମୂଳ ହଉ କିମ୍ବା ପନିପରିବା ହଉ, ସିଝା ସିଝି ହଉ। ଏସବୁ କଣ ଖାଇଲେ କଣ ତା ଦେହରେ କଣ ଶର୍କରା, ପ୍ରୋଟିନ୍, ଚର୍ବି, ଖଣିଜ ଲବଣ ଏ ତେ ବି ସବୁ କଣ ଆମକୁ ଠିକ୍ ପରିମାଣରେ ମିଳିଥାଏ। ସେଇଟା ଦ୍ଵାରା ଆମ ଶରୀର ର ଠିକ ରୁହେ। ଯେ ସ୍ୱାସ୍ଥ୍ୟ କହିଲ ସୁ-ମାନେ କଣ ଉତ୍ତମ ସ୍ୱାସ୍ଥ୍ୟ ସେଇଟାକୁ ଉତ୍ତମ ସ୍ୱାସ୍ଥ୍ୟ କୁହାଯିବ। ଯେତେବେଳେ ଖାଇବା ପିଇବା ଠିକ୍ ରହିବ ଆମ ନିଜେ ଜାଣି ପା-ମାନେ ସବୁ କାମ କରିବାକୁ ଆମେ ପୁରା ସକ୍ଷମ ହେଇଯିବା। ସକ୍ଷମ ମାନେ କଣ କହିଲ, ମନ ଲାଗୁଥିବ ସବୁଥିରେ ମନ ସବୁବେଳେ ଖୁସି ଥିବ। ଦେହ ଫେହ ବାକି ଠିକ୍ ଠାକ୍ ଲାଗୁଥୁବ ସେଇଟା ଖାଇବା ପିଇବା ଦ୍ଵାରା ସେଇଟା ହଉଛି ସନ୍ତଳିତ ଖାଦ୍ୟ। ମାନେ ଖାଇବା ଠିକ୍ ରହିଲେ ଆମ ଶରୀର ଠିକ୍ ରହିବ। ମୁଁ କହିବି ଗୋଟେ କଥା ଜାଣିଛ
କଣ?
ଛେଳି କେବଳ ଖାଇବାର କାରଣ ନୁହଁ, ଆମେ ଯଦି ନିୟମିତ ବ୍ୟାୟାମ କରିବା ମାନେ ଉଁ, ଶରୀର ସୁସ୍ଥ ସକ୍ରିୟ ରହିବ। ମାନେ ନିୟମିତ ବ୍ୟାୟାମ କଣ ମାନେ କଣ କହିଲ? ସଖାଳୁ ଉଠିବା ଯଦି ଆମେ ଆମ ଦେହ ଯଦି ଝାଳ ବୋଇଥିବ ଆମେ ଯେତିକି ସବୁ ଆମ ଦେହର ମାନେ ଯେତିକ ସବୁ ହଁ ମାନେ ଆବର୍ଜନ ଯେଟା କୁହନ୍ତିନି ଯେ ଗୋ-ଗୋଟେ ଟାଇପ୍ ର।
ହଁ।
ଗୋଟେ ପ୍ରକାର ଯୋଉ ଆବର୍ଜନା କୁହନ୍ତି ସେଇ ମାନେ ତୋମ ବମ୍ ଶରୀରର ଆବର୍ଜନା। ଯୋ ଆମେ ସବୁ ଯେତେଳେ ନିୟମିତ ବ୍ୟାୟାମ କରିବା ଆମ ଦେହରୁ କଣ ଝାଳ ବାହାରିବ। ଝାଳ ବାହାରି ଯେତେବେଳେ ଆମ ମାନଙ୍କ ପୁରା ସତେଜ ଲାଗିବ। ଠିକ୍ ଠାକ କରିପାରିବା। ଏହା ଦ୍ଵାରା କଣ ହବ? ରକ୍ତ ସଞ୍ଚାଳନ ବଢିବ, ମାଂସପେଶୀ କୁ ଶକ୍ତିଶାଳୀ କରିବ। ତାପରେ ଆଉ ବିଭିନ୍ନ ରୋଗର ସୁରକ୍ଷା ଦିଏ, ମାନସିକ ଚାପ ମଧ୍ୟ କମାଏ। ଆମେ ଯେତେବେଳେ କରିବା ଧର ଉଁ, କଣ ଯୋଗ କରିବା, ଯୋଗ କରିବାର ଦ୍ଵାରା କଣ ହବ ମାନସିକ ଚାପ କମିଯିବ। ତାପରେ ବିଭିନ୍ନ ରୋଗରୁ ଆମକୁ ସୁର କ୍ଷା ମିଳିବ, ଆମର ବିଭିନ୍ନ ରୋଗ ପାଇଁ ବିଭିନ୍ନ ପ୍ରକାର ଜିନିଷ, ଯୋଗ ବି ଅଛି। ଯୋଉ ପ୍ରକାର ଯେମିତି ଯୋଗ କରିବା ମାନେ ଆମ ଯୋଉ ଔଷଧ ପତ୍ର ଖାଉଛନ୍ତି ଅଧିକ ଔଷଧ ପତ୍ର ଅପେକ୍ଷା ତ ମୁଁ କହିବି ଆମର ବ୍ୟାୟାମ ତାଇ ଦେହକୁ ସ୍ଵାସ୍ଥ୍ୟର ମାନେ ଠିକ ଠାକ ରଖେ ସୁସ୍ଥ ରଖେ ନା। ମାନେ ହଁ ତାପରେ ଗୋଟେ କଥା କହିବି କି ସବୁଦ ଗଲା ଏଥିରେ ବ୍ୟକ୍ତିଗତ ପରିଚଛନ୍ନର ପରିଚ୍ଛନ୍ନତା କଣ ମାନେ ଆଦେହରେ ବ୍ୟକ୍ତିଗତ ପରିଚ୍ଛନ୍ନତାର ଭୂମିକା କଣ ରହୁଛି?
ଦେଖ ଏ ଶରୀର ହେଲା କି ଆମର ପୋଷାକ ହେଲା କିମ୍ବା ଆମ ପରିବେଶ ହେଲା ସେ ସବୁକୁୁ ନେଇକି ଆମ ବ୍ୟକ୍ତିଗଛ ପରିଚ୍ଛନତା କୁହାଯାଏ। ଖାଲି ଆମେ ଭଲ ଡ୍ରେସ ପିନ୍ଧିଦେଲେ ହବନି ଭଲ ପୋଷାକ ପିନ୍ଧିଦେଲେ ହବନି। ଆମ ଶରୀରକୁ ବି ସୁସ୍ଥ ଆମର ସଫା ରଖିବାକୁ ପଡିବ ଶରୀର ସହିତ ତ ଆମେ ଆମ ପରିବେଶ ଟା ବି ସଫା ରଖ ରଖିବାକୁ ପଡ଼ିବ ଯଦି ପରିବେଶ ନସଫା ଧର ବର୍ଷା ଦିନ ଆମେ ଯଦି ପରିବେଶ ନସଫା କରିବା ତାହେଲେ କଣ ହବ ମଶା ହେବ। ମଶା ହେଲେ ଆମକୁ କାମୁଡିବ ଆମକୁ କାମୁଡିଲେ ଆମକୁ ରୋଗ ହବ ତାହେଲେ ଆମର ଶରୀର ଟା ସୁସ୍ଥ ରହିପାରିବ କି ରହିପାରିବନି। ତା ପାଇଁ ଆମେ ନିୟମିତ ସ୍ନାନ କରିବା ହାତ ଧୋଇବା ନଖ କାଟିବା ସଫା ପୋଷାକ ପିନ୍ଧିବା ତା ସହିତ ଆମ ପରିବେଶକୁୁ ଭଲସେ ସଫା କରିକି ରଖିବା। ଆଗର କଣ ହବ ନା ଆମର ଯଉ ରୋଗ ମାନେ ହବାର ଅ ପ ମାନେ ଇଏଟା ମା ବଢିଯିବ ମାନେ ହବାର କମିଯିବ ମାନେ ଆମକୁ ବେଶୀ ରୋଗ ହେବନି। ଆ ତା ଛଡ଼ା ବି ଆମକୁ ପରିଷ୍କାର ପାଣି ପିଇବାକୁ ପଡ଼ିବ। କାରଣ ପାଣିଟା ଗୋଟେ ଏମିତି ଜିନିଷ ଯେଉଁ ଟା କିି ଆମର ନିହାତି ଦରକାର ପାଣି ଆମର ଜୀବନ ତା ବିନା ଆମେ ବଞ୍ଚି ପାରିବା ନାହିଁ। ଆମେ ଛୁଆବେଳେ ପଢିଛନ୍ତି ଜଳ ଆମର ଜୀବନ। ପରିସ୍କାର ପାଣି ପିଇବା ତାହେଲେ ଆମର ମାନେ ଶରୀର ସୁସ୍ଥ ରହିବ। ଆଉ ଯେମିତି ଜଳ ଯୋଗୁ ଯୋଉ ରୋଗଗୁଡା ସବୁ ହୁଏ ହେଲା ମାନେ ଯେମତି ହଇଜା ହେଲା ଝାଡା ବାନ୍ତି ହେଲା ଟାଇଫଏଡ ହେଲା ଏସବୁ ଉଠାରୁ ରୁ ଆମକୁ ରକ୍ଷା ମିଳିବ। ତା ସହିତ ପାଣି ଆମର କଣ କରେ ନା ପାଣି ଆମର କଣ କରେ ନା ଆମ ଦେହର ଯେତିକି ମାନେ ବର୍ଜ୍ୟ ପଦାର୍ଥ ଅଛି ତାକୁ ସବୁ ବାହାର କରିବାରେ ସାହାଯ୍ୟ କରିଥାଏ। ତେଣୁ ଆମକୁ ପୁରା ନିୟମିତ ଭାବରେ ପାଣି ପିଇବାକୁ ପଡିବ।
ହଁ ପାଣି କାରଣ ନପିଇଲେ ତ ଏବେ ମେ ଏବେ କିଭଳିଆ ଖରା ହଉଛି ସେଥିପାଇଁ ପାଣି ନିହାତି ଆବଶ୍ୟକ ପାଖାପାଖି ଦିନରୁ ଦିନକୁ ଆମକୁ ପାଞ୍ଚ ଲିଟର ପାଣି ପଇବା ଆବଶ୍ୟକ। ମାନେ ଡକ୍ଟର ମାନେ ମାନେ ମତାମତ ବି ଦଉଛନ୍ତି। ପାଞ୍ଚ ଲିଟର ପାଣି ପିଇବ ଦେହ ହାତ ତାହେଲେ ଠିକ ରହିବ। ଆଉ ଜାଣିଛ ଖାଲି ଖାଇବା ପିଇବାରେ ହୁଏନା ଏଇଟା ମେନ୍ ମାନେ ମୁଖ୍ୟ କାରଣ ହଉଛି ନିଦ୍ରା ଯଦି ଆମକୁ ଠିକ ସେ ନି ଦ ହେଇଥିବ ନା ତାହେଲେ ବି ଆମ ଦେହ ସୁସ୍ଥ ରହିବ। ଯଦି ଆମେ ଦିନ ମାନେ ଖାଇବା ଠିକ ପିଇବା ଠିକ ହେଲେ ରାତିରେ ଶୋଇବାନିି ଅନିଦ୍ରା ହେବା କି ରାତିରେ ନିଦ ନହବ ଦେଖ ଖିବ ଦିନ ମାନ ତମକୁ ବହୁତ ମାନେ କମଜୋର କମଜୋର ଲାଗିବ ଲାଗେନା। ହଁ ତ ମାନେ କଣ କହିଲ ନିଦ୍ରା ଶରୀର ଓ ମନକୁ ବିଶ୍ରାମ ଦେଇଥାଏ ରାତିରେ ଯେତେବେଳେ ଆମେ ଶୋଇଥାଉ ଆମ ମାନସିକ ମାନେ ଆମ ମୁଣ୍ଡରେ କିଛି ଛାଳି ନଥାଏ ମାନେ ମୁଣ୍ଡ ଶାନ୍ତ ଥାଏ। ତାପରେ ଆମ ପାଟି ହେଲା ଇଏ ସବୁ ହେଲା ଆମେ ସବୁ ପୁରା ଚୁପ୍ ଥାଉ ମାନେ ରାତିରେ ନିରବତା ଥାଏ ମାନେ ଯାହା ଫଳରେ କଣ ହୁଏ ନା ମନକୁ ବିଶ୍ରାମ ମିଳିଥାଏ ଶରୀରକୁ ବିଶ୍ରାମ ମିଳିଥାଏ। ପର୍ଯ୍ୟାପ୍ତ ନିଦ୍ରା ନେଲେ ସ୍ମୁତି ଶକ୍ତି ବଢେ ମାନେ ସ୍ମୁତି ଶକ୍ତି କୋଉଟା କହିଲ ଆମ ମୁଣ୍ଡ ମାନେ ଯେତେ ମୁଣ୍ଡକୁ ଆମେ ଶାନ୍ତ ରଖିବା ସେ ତେ ଆମେ କଣ ମାନେ ଅଧିକ ମନେ ରହିବା ଶକ୍ତି ସବୁ ସବୁ ଭଲ ଭଲ ବଢିଥାଏ। କାର୍ଯ୍ୟକ୍ଷ୍ଷମତା ବୃଦ୍ଧି ପାଏ। କାର୍ଯ୍ୟକ୍ଷମତା ଆମେ ମୁଁ ଯୋଉ କହିଲି କି ଯଦି ରାତିରୁ ଠିକ୍ ସେ ନିଦ ନ ହେଇଥିବ ସକ୍ ସକାଳୁ ଉଠିକି ତମକୁ କିଛି କାମ କରିବାକୁ ଇଚ୍ଛା ହବ? ଇଚ୍ଛା ହବନି ନା ତ କଣ ଯଦି ଆମେ ଠିକ୍ ସେ ଶୋଇଥିବା ଆମ ଦେହ ପୁରା ସତେଜ ଲାଗିବ ଆମେ ଠିକ୍ ସେ କାମ କରିପାରିବା ଯାହାଫଳରେ ଶରୀର ସୁ ସୁସ୍ଥ ରହିବ ଖାଲି ଖାଇବା ପିଇବାକୁ ନିର୍ଭର କରନା ଖାଇବା ପିଇବା ଶୋଇବା ତିନିଟା ଯଦି ଠିକ ହେଲା ତାହେଲେ କଣଟା ଠିକ ହବ? ଗୋଟେ କଥା କହିବିି କି ଖାଲି ଏତିକ ହେଲେ ହବନି ମାନେ ମାନସି କ ବି ସାସ୍ଥ ରଖିବାକୁ ପଡିବ। ମାନସିକ ସ୍ୱାସ୍ଥ୍ୟ ଟା କଣ କହିପାରିବ?
ଦେଖ ମାନସିକ ସ୍ୱାସ୍ଥ୍ୟ ହଉଚି ମାନେ ମନର ସୁସ୍ଥ ଅବସ୍ଥା। ଜଣେ ବ୍ୟକ୍ତି ଯେ ତେବେଳେ ନିଜ ଭାବନାକୁ ନିୟନ୍ତ୍ରଣ କରିପାରେ ଚାପକୁ ସାମ୍ନା କରିପାରେ ସକରା ତ୍ମକ ଭାବ ମନରେ ଚିନ୍ତା କରିପାରେ ସେତେବେଳେ ଯାଇକି ତାର ମାନସିକ ସ୍ୱାସ୍ଥ୍ୟ ଭଲ ରହେ। ମାନେ ଆମର ଯେତିକି ମାନସିକ ଚା ପ ରହେ ଆମେ ଯଦି ତାକୁ ସାମ୍ନା କରିପାରିବା ନହେଲେ ତ ଆମେ ଯୋଉ ମାନେ ଅ ଚା ପାଗ୍ରସ୍ତ ହେଇକି ଧୀରେ ଧୀରେ ତ ଆମ ଦେହଟା ସୋଖ ମାନେ ମନ ଖରାପ ହବ ମନ୍ ପରେ ଆମ ଦେହ ଅ ସୁସ୍ଥ ରହିବ ଦେହ ପରେ ଆମର ହଁ। ହୁଁ ଖାଇ ନିଦ ଠିକ ସେ ହବନି ପୁଣି ନିଦ ନହେଲେ ପୁଣି ରୋଗ ହବ ଆମର। ତ ସେଥିପାଇଁ ଆମ ମାନସିକ ସ୍ୱାସ୍ଥ୍ୟଟୁାକୁ ଆମକୁ ଭଲରେ ରଖ ଖିବାକୁ ପଡିବ। ନହଲେ ମାନେ ମନର ସ୍ୱାସ୍ଥ୍ୟ ଅବସ୍ଥା ଟା ହଉଚି ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଶରୀରର ଯଦି ଖରାପ ହେଉଚି ତାହାର କିଛି ଉଁ ଔଷଧ ଅଛି। କିନ୍ତୁ ମନର ଓ ଓ ଚାପାଗ୍ରସ୍ତ ହେଲେ ତାର ଔଷଧ ନାହିଁ। ଆମ ମନକୁ ଆମ କୁ ନିଜେ ହିଁ ଠିକ ରଖିବାକୁ ପଡିବ ବ୍ୟକ୍ତିଗତ ସ୍ୱାସ୍ଥ୍ୟ କୁ ଦେଖିବାକୁ ପଡିବ ତା ସହିତ ପରିବେଶକୁୁ ଦେଖିବାକୁ ପଡିବ କାରଣ ସ୍ୱାସ୍ଥ୍ୟ କେବଳ ଶାରୀରି କରେ ନଥାଏ ମାନସିକ ଆ ସାମାଜି କ ଶାରୀରିକ ତିନି ଟା କୁ ବୁଝାଏ। ତାପରେ ଯେମ ତି ଆମର ହଉଚି ଗୋଟେ ଅ ଆଉ ଗୋଟେ ହଉଛି କି ଆମେ ଯେମିତି ପୋଷଣ ଯୁ କ୍ତ ମାନେ ପୋଷଣଟା ଆମ ଦେହ ପାଇଁ ଯେମିତି ଦରକାର। ଯଦି ଆମେ ପୋଷଣ ର ଛନ୍ତି ତ ମାନେ ରୋଗ ଆମର ବହୁତ କିଛି ହୁଏ ଯଦି ଆମର ଠିକ ସେ ପୋଷଣ ଆମକୁ ନ ମିଳିବ। ଯେମିତି ହେଲା କି ଆମର ଯୋଉ ଉଁ ଆଉ ମାନେ ରକ୍ତହୀନତା ହେଲା ଆ ଅନ୍ଧାର କଣା ହେଲା କିମ୍ବା ଡେଙ୍ଗୁ ହେଲା ଏ ସବୁ ପୋଷଣ ବିନା ଆମକୁ ଏଇ ରୋଗ ଗୁଡା ହେଇଥାଏ। ତ ଆମକୁ ଆମ ପୋଷଣକୁ ବି ବହୁତ ଧ୍ୟାନ ରଖିବାକୁ ପଡିବ। ତା ସହିତ ଟୀକରଣର ର ବି ଧ୍ୟାନ ରଖିବାକୁ ପଡିବ କେମିତି ମାନେ ଟିକା ଦ୍ଵାରା କଣ ହୁଏ ନା ଆମ ଦେହର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଠିକ ଅଛି। ସେମିତି ପୋଲିଓ ହେଲା ଆଉ ମିଳିମିଳା ହେଲା ଉଁ କ୍ଷୟରୋ ଗ ହେଲା ଏ ସବୁ ସୁରକ୍ଷା ପ୍ରଦାନ କରିଥାଏ କିଏ ଟୀକା। ଦେଖିବ ଯେତେବେଳେ ଗୋଟେ ଛୁଆଟେ ଜନ୍ମ ଏଟାକୁ ମୂଳରୁ ହିଁ ଟୀକା ଦିଆଯାଇଥାଏ କିଛିଟା ରୋଗ ପାଇଁ। ଯେମିତି ଆମ କରୋନା ହେଲା ତା ପାଇଁ ଆମେ ତିନିଟା ଲେଖାଏ ଟିକା ନେଲେ। କାରଣ ଟୀକା ନବା ଦ୍ଵାରା ସେଇ ରୋଗ ଟା ପ୍ରତି ଆମର ରୋଗ ପ୍ରତିରୋଧକ ଶ କ୍ତିଟା ବଢିଯାଏ। ଯେହେତୁ ଆମର ରୋଗ ପ୍ରତିରୋଗଧକ ଶକ୍ତିଟା ତାରି ପାଇଁ ଆମର ବଢିଯାଏ ତ ସେତେବେଳେ କଣ ହୁଏ କହିଲ ମାନେ ଆମକୁ ସେ ରୋଗ ଟା ହବାର ଇଏଟା କମିଯାଏ। ତାହେଲେ ଯେମିତି ଖାଲି ଟିକା ନେଇଗଲେ ହବନି ଆମକୁ ପାଣି ଫି ପାଣି ଟାକୁ ଧ୍ୟାନ ରଖିବାକୁ ପଡିବ କି ଆମେ ଯେମିତି ନି ମାନେ ନିର୍ମଳ ସ୍ଵଚ୍ଛ ପାଣି ପିଉଛନ୍ତି। ଦୂ ଷିତ ପାଣି କୁ ବ୍ୟବହାର କରୁନାହାନ୍ତି। ଦେଖିବ ସେଥିପାଇଁ ଯୋଉମାନେ ସବୁ ଉଁ ସି ଳ୍ପା ଅଞ୍ଚଳରେ ରୁହନ୍ତି ତାଙ୍କର ବେଶୀ ର ମାନେ ଜଳ ଜନିତ ରୋଗ ହୁଏ। କାରଣ ସେମାନେ ଶିଳ୍ପ ଅଞ୍ଚଳରେ ଯୋଉ ଦୂଷିତ ପାଣି ବାହାରିଲା ସେମାନେ ଜଳକୁ ପଶେଇଲେ ହଁ। ହଁ ହଁ ଜଳ ପ୍ରଦୂଷିତ ହେଲା ଏମାନେ ସେଇ ପାଣି କୁ ଯେହେତୁ ବ୍ୟବହାର କଲେ ସେଇ ଗୋରୁ ଗାଈ ମାନେ ସେଇ ପାଣି ପିଇଲେ ମଣିଷ ମାନେ ସେଇ ପାଣି ବ୍ୟବହାର କଲେ ତା ଫଳରେ କଣ ହୁଏ ତାଙ୍କୁ ଅଧିକ ରୋ ଗ ହୁଏ। ଅଧିକ ରୋଗ ହୁଏ ଜଳଜନିତ ରୋଗ ହେଲା ହଇଜା ହେଲା ଟାଇଫଏଡ଼୍ ହେଲା ଏସବୁ ରୋଗ ସେଠି ଦେଖାଯାଏ। ତେଣୁ ଆମକୁ ପାଣିଟାକୁ ପଛେ ପ୍ରଥମେ ଧ୍ୟାନ ଦେବାକୁ ପଡିବ। ତାପରେ ହଉଚି ସନ୍ତୁଳିତ ଖାଦ୍ୟ ଯୋଉ ଖାଦ୍ୟ ଆମର ନିହାତି ଆବଶ୍ୟକ ପନିପରିବା ହେଲା ଫଳମୂଳ ହେଲା ଏ ସବୁକୁ ଆମକୁ ବେଶୀ ଖାଇବାକୁ ପଡିବ। ଜଙ୍କ ଫୁଡଠୁ ଆମକୁ ଦୂରେଇ ରହିବାକୁ ପଡିବ ତାପରେ ହଉଛି ମାନେ ଆମ ମନର ଅବସ୍ଥା ମନର ଅବସ୍ଥା ସବୁବେଳେ ମନକୁ ସୁସ୍ଥ ରଖିବାକୁ ପଡିବ। ଦେହକୁ ସୁସ୍ଥ ରଖିବା ସହିତ ମନର ସୁସ୍ଥ ରଖିବାକୁ ପଡିବ କି ଯେମିତି ଆମେ ହଁ ଯେମିତି ଆମେ ଚାପାଗ୍ର ଚାପାଗ୍ରସ୍ତ ନ ହୁଅ ମାନେ ଯେମିତି ଆମେ କୌଣସି କ ଥାକୁ ନେଇକି କାରଣ ଚାପାଗ୍ରସ୍ତ ହେଲେ ହିଁ ଆମର ରକ୍ତଚାପ ବଢ଼ିବ। ଆମର ହୃତଘାତ ର ସମସ୍ୟା ରହିବ ଆମର ଯେତିକ ଶରୀରର ରୋ ଗ ଆପେ ଆପେ ମାଡି ବସିବ କାରଣ ଚାପ ଗ୍ରସ୍ତ ହେଲେ ନିଦ୍ରା ହବନି ଯଦି ଆମେ ସବୁ କିଛି ଆମର ଠିକ୍ ଠାକ୍ ଚାଲିଛି ଦିନ ଶଯ୍ୟା ଠିକ୍ ଠାକ୍ ଚାଲିଛି ଆଉ ଆମକୁ ନିଦ ହେଉନି ତାହେଲେ ଆମର ଦେହଟା ଖରାପ ହେଇଯିବ। ଆଖି ତଳ କଳା ପଡିବା ହଉ ହଁ ଆମର ମୁହଁଟା ମାନେ ଉ-ଉ-ଅ-ଅ ଅଳସୁଆ ଦେଖାବା ହଉ ଦୁର୍ବଳିଆ ଦେଖାବା
ସା ହଁ।
ହଁ ଦେଖା ହଉ ସେ ସବୁ ଦେଖାଯିବ ଆଉ ଆମେ ଯଦି ଆମେ ଠିକ ସେ ଦେହଟା ବି ଆମର ସୁସ୍ଥ ନ ରହୁନି ତାହେଲେ ଆମର କଣ ହବ କହିଲ ଆମର ଯୋଉ କାମ କରିବାକୁ ଆମକୁ ଭଲ ଲାଗିବନି ଦିନ ଚର୍ଯ୍ୟା ଆମର ଠିକ ସେ ଯିବନି ସବୁ ସବୁ ସହିତ ଜଡିତ ହେଇକି ଅଛନ୍ତି ଯଦି ଗୋଟିଏରେ କିଛି ଅସୁବିଧା ଆମକୁ ଦେଖାଯାଉଛି ତାହେଲେ ଆମର ସବୁଯାଙ୍କରେ ବି ସେଇ ଅସୁବିଧା ସବୁ ଦେଖାଯିବ କୋଉଥିରେ ହଁ ତ ଆମକୁ କଣ କରିବା ପଡ଼ିବ ନାଁ ଦେହ ମନ ସବୁଥିରେ ଆମକୁ ସୁସ୍ଥ ରଖିବାକୁ ପଡିବ ନହେଲେ ଆମେ ଯାହାହେଲେ ବି ହଇରାଣ